ଆଜ୍ଞା। କୁହନ୍ତୁ କଣ କରୁଛନ୍ତି ଆଜ୍ଞା କଣ କରୁଛନ୍ତି? ଆଜ୍ଞା। ଆଜ୍ଞା ଆପଣ ମୋ କଥା ଶୁଭୁନି।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଆଜ୍ଞା କୁହନ୍ତୁ।
ହ୍ୟାଲୋ। ହ୍ୟାଲୋ। କୁହନ୍ତୁ।
ଆପଣ
ହ୍ୟାଲୋ।
ଆପଣ ମୋ କଥା ଶୁଭୁଛି।
ହ୍ୟାଲୋ।
ଆଜ୍ଞା ଆପଣଙ୍କ କଥା ଶୁଛି
ହ୍ୟାଲୋ। କଣ କହୁଛ?
ଏଇଠି ଏମିତି ବସିଛି କାମ କାମ ଧୀରେ ଧୀରେ ଆରମ୍ଭ ହେଲାଣି। ବସିଛି ଆଉ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ଆଣ କଣ ଶବ୍ଦ ପହଞ୍ଚି ପାରୁନି?
ଯାହା କହୁଛନ୍ତି କୁହନ୍ତୁ। ଆଜ୍ଞା।
ମୁଁ କହୁଥିଲି କି ଆମ ପରିବେଶ ରେ ଯଉ ସବୁ ସମସ୍ୟା ଧୀରେ ଧୀରେ ଦେଖାଗଲାଣି ପରିବେଶ ସମସ୍ୟାକୁ ନେଇକି ଆଉ ଆମେ ଆମେ ଚିନ୍ତା କରିବାକୁ ପଡିବ ଯେ କଣ କେମିତି ହଉଛି। ହଁ ଖାଇ ଏବେ ସବୁ ସରିଲଣି ଆଉ ଏବେ କାମ କରୁଥିଲି ସବୁ ଆଉ ଆପଣ କେମିତି କଣ ଅଛନ୍ତି? ଆଜ୍ଞା।
ହ୍ୟାଲୋ।
ଆଜ୍ଞା କହୁନାହାନ୍ତି ଆପଣଙ୍କ ଶବ୍ଦ ମତୋରୁଛି ଆପଣ ଯାହା କହୁଛନ୍ତି। ଆପଣଙ୍କ ପାଖକୁ ବୋଧେ ମୋ ଶବ୍ଦ ପହଞ୍ଚିନି? କିନ୍ତୁ ଆ ମୁଁ ଶୁଣି ପାରୁଛି ମୋ ପାଖରେ ପହଞ୍ଚିଛି ଆଉ ମୁଁ ଆପଣଙ୍କ କଥାକୁ ଶୁଣ ଆପଣ ବୋଧେ ମୋ କଥା କୁ ଟିକେ ଶୁଣି ପାରୁନାହାନ୍ତି? ଆଜ୍ଞା ଆଉ ସବୁ ବିଷୟରେ ଏମିତି ଆଲୋଚନା ରେ କରୁଥିଲି ପରିବେଶ ବିଷୟରେ ତ ସେମିତି ଆପଣଙ୍କୁ ବି ମୁଁ ସେଇ କଥା କହିବାକୁ ଚାହୁଁଥିଲି ପରିବେଶ ସନ୍ତୁଳନ ଧୀରେ ଧୀରେ ରକ୍ଷା ହେଇପା କଣ ହଉଛି ସେ ସବୁ ବିଷୟରେ ଜାଣିବା ପାଇଁ? ହଁ ଆପଣଙ୍କୁ ବୋଧେ ଶବ୍ଦ କିଛି ପହଞ୍ଚି ପାରୁନି ସେଥିପାଇଁ ଆପଣ କିଛି ଜାଣି ପାରୁନାହାନ୍ତି।
ହାଲୋ।
ଆଜ୍ଞା।
ହାଲୋ। ହାଲୋ। କଣ କରୁଛନ୍ତି? ଆଜ୍ଞା। ହ୍ୟାଲୋ। ହାଲୋ।
ଆଜ୍ଞା ମୁଁ ମତେ ଆପଣଙ୍କ କଥା ଶୁଭୁଛି ମୋ କଥା ଆପଣଙ୍କୁ ଶୁଭୁନି?
ଆଚ୍ଛା ଆଚ୍ଛା ଆଚ୍ଛା ହାଲୋ।
ଆଜ୍ଞା।
ଆଉ ଚାଷବାସ ବିଷୟରେ କଣ ସବୁ ଚାଲିଛି?
ହଁ ଚାଷ କାର୍ଯ୍ୟ ଧୀରେ ଧୀରେ ହେଲାଣି ଆଜ୍ଞା।
ବହୁତ ବର୍ଷାର ଅଭାବ।
ଆଜ୍ଞା ନିହାତି ଭାବରେ।
ଚାଷୀ କୂଳ ତ ହତାଶ ହେଲେଣି ଆଉ ବର୍ଷାର ଦେଖା ନାହିଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଲେଣି। କେମିତି କଣ ଚାଷ ହବ ପାଣି ବ୍ୟବସ୍ଥା କଣ କରାଯିବ? ଏପର୍ଯ୍ୟନ୍ତ କିଛି କରି ହଉନି। ଆଉ କେତେବେଳେ ବର୍ଷା ହବ କଣ ହବ। ଏଇ ବର୍ଷ ଚାଷ ନହେଲେ ତ ଅସୁବିଧା ହେଇଯିବ।
ନିହାତି ନିହାତି ଆପଣ ଯୋଉଟା କହୁଛନ୍ତି ଠିକ କଥା ଚାଷ ନ କଲେ ତ ଅସୁବିଧା ହବ।
କାହିଁକି ନା ଏବ ବର୍ଷର କଣ ଏଲିନର ପ୍ରଭାବ ପଡିପାରେ। ସେଥିପାଇଁ ଯାହା ଜଣା ପଡୁଛି ଏଠି କିଛି ଚାଷ କରିବାକୁ ହେଲେ ଯଦି ଚାଷବାସ କରିଦେବୁ ତାହେଲେ ଅସୁବିଧାରେ ଆମେ ସମ୍ମୁଖୀନ ହେଇଯିବା।
ଆଜ୍ଞା ନିହାତି ଆପଣ ଯୋଉଟା କହୁଛନ୍ତି ସେଇଟା ପୁରାପୁରି ଠିକ୍। ଏଲିନ ର ପ୍ରଭାବ ପଡିଲାଣି ନା ଧୀରେ ଧୀରେ ସେଥିପାଇଁ ଏଲିନ ର ପ୍ରଭାବ ପଡିବ ହେତୁ
ତାହେଲେ ମରୁଡ଼ି ହେବାର ସମ୍ଭାବନା ଅଧିକ। ତେଣୁ ତ ଆଜି ପର୍ଯ୍ୟନ୍ତ ଅପେକ୍ଷା କରି କରି ଏତେ ଦିନ ଗଲାଣି ଆଉ କେତେ ଅପେକ୍ଷା କରିବାକୁ ପଡ଼ିବ? ସମସ୍ତେ ତ ମେଘକୁ ଅନେଇକି ବସିଛନ୍ତି। କେବେ ମୌସୁମୀ ଆସିବ କଣ ହବ? କେହି ତ କିଛି କହି ପାରୁନାହାନ୍ତି ଶୁଣା ହଉ କି ମୌସୁମୀ ଆସିବ ଆସିବ ଆସିବ ବୋଲି ତ ଏପର୍ଯ୍ୟନ୍ତ କେହି ଆସୁନାହାନ୍ତି।
ମୌସୁମୀର କିଛି ପ୍ରାଦୁର୍ଭାବ ଜଣା ପଡୁନି। ତମେ ମେଘ ର ମେଘ ଉଠଉଛି ମେଘ ଉଠଉଛି ହେଲେ କିନ୍ତୁ ମେଘ ହଉନି। ଚାଷି ଦେଖୁଛନ୍ତି ବର୍ଷା ଆଉ ଉଠେଇଲାଣି କାଳେ ମେଘ ହେବ। ମେଘ ଖବର ନାହିଁ। ଯୋଉ ଚାଷୀ ବି କାଁ ଭାଁ ଅଳ୍ପ ଜଳରେ ଚାଷ କରି ଦେଇଛନ୍ତି। ସେମାନେ ବି ଏବେ ହତାଶ ଉପରେ ରହିଲେଣି।
ନିହାତି ହଁ ଚାଷୀମାନେ ବହୁତ ହତାଶ ହେଲଣି କାହିଁକିନା ମେଘ ତ କମ ହେଉଛି ସେ ଚାଷୀ ଚାଷ କାର୍ଯ୍ୟ କେମିତି କରିବେ?
ତଥାପି ତ ଲୋକଙ୍କର ଆଶା ରହୁଛି ଯେ ହବ ହବ ହବ ହବ ବୋଲି ଭାବୁଛନ୍ତି ସମସ୍ତେ। କିନ୍ତୁ ଏପର୍ଯ୍ୟନ୍ତ ବି କିଛି ହେଇନି।
କାହିଁକ ନା ବର୍ଷା ପାଗ ଠିକ ସେ ହଉନା ଆମ ଏପଟେ ବି ସେଇ ଅବସ୍ଥା। ଆମ ଏପଟେ
ଆମେ ଭାବୁଛୁ ଯେ ବୁଣି ଦବୁ ଧାନ ବୁଣି ଦେଲା ପରେ ବର୍ଷା ହେଇଯିବ। ଏଇ ଦ୍ୱନ୍ଦରେ ପଡି ଯାଇଛୁ ଆମେ, ଆଉ କଣ କରିବା?
ବର୍ଷା ଦେଖିକି ବୁଣିବାକୁ ପଡିବ ନା ଯାହା ବି ହେଲେ, ବର୍ଷାକୁ ନ ଦେଖିକି ବୁଣିବାକୁ ପଡିବନି ବର୍ଷା ଦେଖିଲେ କେମିତି କଣ ବର୍ଷା ହଉଛି ସେଇ ହିସାବରେ ଧାନ କାର୍ଯ୍ୟ ଆରମ୍ଭ କରିବାକୁ ପଡିବ ଯଦି ପାଣି ସୁବିଧା ହଉଛି ତାହେଲେ ବି ବୁଣି ଦିଅନ୍ତୁ କିଛି ଅସୁବିଧା ନାହିଁ ପାଣି ସୁବିଧା ହବା ଦରକାର। ହଁ ହଁ ଯୋଉ ଏରିଆରେ ସବୁ
ସେଥିପାଇଁକା ସେଗୁଡାକୁ ଦେଖିକି ମନରେ ଟିକେ ସନ୍ଦେହ ହଉଛି ଯେ କଣ କ ସେଥିପାଇଁ ବି ଦ୍ୱନ୍ଦ୍ୱ ରହୁଛି।
ଆଜ୍ଞା!
ଆଗକୁ ବର୍ଷାକୁ ଅପେକ୍ଷା କଲା ବେଳକୁ ଇଆଡେ ଡେରି ହଉଛି। ଆଉ କିଛି ତ କରି ହଉନି କଣ କରିବୁ ବୋଲି ଭାବୁଛୁ ସେଇଗୁଟା
ସେତିକ ହେଇପାରୁନି ଆଉ ।
ଆଜ୍ଞା ଏପଟେ ଠିକ୍ କଥା ଯେହେତୁ ବର୍ଷାର ଅଭାବ ତ ସେଥିପାଇଁ ଦେଖାଯାଉଛି ଆଉ
କିଛି ହେଇନି।
କିଛି ନାହିଁ ଆପଣ ବର୍ଷା ବର୍ଷାକୁ ଦେଖନ୍ତୁ, ଯଦି ବର୍ଷା ଠିକ ଭାବରେ ହଉଛି ଚାଷ କାର୍ଯ୍ୟ କରନ୍ତୁ ନହେଲେ ଆଜ୍ଞା ଗ
ଗରମ ତ ଯାହା ହଉଛି ଯେମତି ବର୍ଷାକୁୁ ଅପେକ୍ଷା କରିକି ଇଏ ସମସ୍ତେ କରିଦଉଛନ୍ତି। ଏମାନେ ଆଗେଇ ଯାଉଛନ୍ତି ଚାଷ କରିବା ପାଇଁ କିନ୍ତୁ ଦେଖ ଦେଖିଲା ବେଳକୁ ପରମୂହୁର୍ତ୍ତରେ ବର୍ଷା ହଉନି, ଦେଖିଲା ବେଳକୁ ତାପରେ ଆଉ ଇଏ ହଉଛି କଣ ନା? ଆଁ ଉଁ ବର୍ଷା ହବାର ନାହିଁ।
ଆଜ୍ଞା। ଆପଣ ଠିକ କଥା କହିଛନ୍ତି ଯେ -କିନ୍ତୁ
ତଥାପି ବି ଅପେ ଦେଖାଅଛି ଦେଖାଯାଉ, କଣ ହଉଛି, କେତେଦିନ ଯାଉଛି?
ଆଜ୍ଞା ଆଜ୍ଞା ଆପଣ ଠିକ କହୁଛନ୍ତି ଯେ କିନ୍ତୁ ଅ ହଁ ଧାନ ଫସଲ ଯାହା ବି ହେଲେ ପାଣି ଦରକାର ହବ ନା ଆଉ ଯଦି ଆପଣ ସେପଟେ ଜଳସେଚନ ସୁବିଧା ତାହେଲେ ଧାନ କାମ ଆରମ୍ଭ କରିଦିଅନ୍ତୁ ଆଉ ଯଦି ଜଳସେଚନ ସୁବିଧା ନାହିଁ ତାହାଲେ ଟିକେ ବର୍ଷାକୁ ଅପେକ୍ଷା ଅପେକ୍ଷା କରିବାକୁ ପଡିବ ନହେଲେ ପାଣି ମଡେଇବାର ସୁବିଧା କରିବାକୁ ପଡିବ
ଆମେ ସବୁ ପ୍ରକାର ଚେଷ୍ଟା ଯୋଗାଡ ଚଲେଇଛୁ। ଯେକୌଣସି ମତେ ଅଳ୍ପ ଜଳ। ଦ୍ଵାରା କେମିତି ସଂଶୋଧନ କରିହେବ।
କିଛି ବର୍ଷା ହବା ପର୍ଯ୍ୟନ୍ତ ଟିକେ ଖାଲି ବଞ୍ଚେଇକି ରଖିବାକୁ ପଡ଼ିବ ଆଉ ତଥାପି ଚେଷ୍ଟା ଚାଲିଛି। ତଥାପି କିଛି ବିଲରେବି ଅଳ୍ପ ପାଣି। ପାଣି ପକେଇକିନା କାମ ଟିକେ ଆରମ୍ଭ ସାହସର ସହିତ କରୁଛୁ। ଦେଖିବା ସେଣିକି ଯାହା ହବ ହବ ଆମେ ତ କହୁଛନ୍ତି ବର୍ଷା ହବ ସେଇ ବର୍ଷା ହବଯାକେ କିଛି କିଛି ପାଣି ପକେଇ ପକେଇ ସଂଶୋଧନ କରିକି ରଖିବାକୁ ପଡ଼ିବ ଆଉ ଆମର କାର୍ଯ୍ୟ ଜାରି ରଖିଛୁ ରେଡି ହେଇକି ଅଛୁ ତା ମଧ୍ୟରେ ବି ଆମେ କାମ କରୁଛୁ କାମ କରିବା ଦ୍ଵାରା ଅ ଅ ଯାହା କିଛି ଆଶା ରହିଛି। ଆମେ ତ ଭାବୁଛୁ ହଁ। ହଁ ଏଇ କାମ କରିବା ଭିତରେ ବର୍ଷାର ହେଇଯିବ। ବର୍ଷା ହେଇଗଲେ କିଛି କାର୍ଯ୍ୟଟା ହେଇପାରିବ।
ହଁ ନିହାତି ବର୍ଷା ହବ କିନ୍ତୁ କମ ମାତ୍ରାରେ ଆଗାମୀ ପୂର୍ବବର୍ଷ ଭଳିଆ ବେଶୀ ନହେଇପାରେ କିନ୍ତୁ କମ ହବ କିନ୍ତୁ ହବ ନାଇଁ ଚାଷ କାର୍ଯ୍ୟ ତ ପଛେଇଲେ ହବନି କାହିଁକିନା ସେ ଆଡକୁ ପାଣି ପୁଣି ଯଦି
ଯଦି କୌଣସି ମତେ ବର୍ଷା ନ ହେଇପାରିଲା।
ଆପଣଙ୍କୁ ଜଳ ମୁହଁବଣ କହିଲା ଜଦି ଜଳସେଚନ ସୁବିଧା ଅଛି ତାହେଲେ ତାକୁ ଦେଖନ୍ତୁ ନହେଲେନାଇଁ ଆପଣ ପାଣି କୋଉଠି ଯଦି ପାଖାପାଖି କୋଉଠି ଅଛି ସୁବିଧା କୂଅଫୁଅ ସେଥିରୁ ମଡେଇବା ପାଇଁ ଯୋଜନା
ହେଇଗଲେ କଣ ହବ ଅଧା ହେଇଥବ। ଅଧା କାମ ହେଲା ବେଳକୁ ଯଦି ବର୍ଷା ହେଇଗଲା। ଭଲ କଥା ଯଦି ବର୍ଷା ନହେଲା ଏ ଯେତିକି ସ୍ଵଳ୍ପ ସଞ୍ଚୟ ଭିତରେ ଆମେ ଚାଷ କରିଛୁ। ସେତିକ ବି ଚାଲିଯିବ। ପୁଣି ଆଗାମୀ ଦିନ ପାଇଁକା ବୀହନ ରଖିବାକୁ। ବି ହବନି। କିଛି ନହେଲେ ଯେତିକି ରୋଜଗାର ଟଟା ହବ ଅମଳ ହବ। କିଛିଟା ତ ବିହନ ରହିପାରିବ ତ। ବିହାର ମ।
ଆଜ୍ଞା ଆପଣଙ୍କୁ ଧ୍ୟାନରେ ରଖିବାକୁ ପଡିବ ନା ଯେ ଆପଣ କଣ କେମିତି। ଚାଷ କାର୍ଯ୍ୟ କରିବେ କେମିତି କଣ କାମ ଆରମ୍ଭ କରିବେ ପାଣି ସୁବିଧାକୁ ଟିକେ ବିହନ। କୋଉ ସମୟରେ ବୁଣିବ ତ ସବୁ ପ୍ରତି ଆପଣଙ୍କୁ ଧ୍ୟାନ ଦବାକୁ
ଯାହା ହବ ଶଣିକି ଆଉ କଣ କରାଯିବ।
ଆଜ୍ଞା ସେ ସବୁ ତ ଠିକ ଅଛି କିନ୍ତ ଆପଣଙ୍କୁ ଯାହାବ ହେଲେ ଆ ଦେଖିବାକୁ ପଡିବ ଧ୍ୟାନ ରଖିବାକୁ ପଡିବ ଆମ ଆଡେ ତ ଧୀରେ ଧୀରେ ବର୍ଷା ହଉଛି ଅଳ୍ପ କିଛି ଟାଇମ ହଉଛି ଏବେ ତ ଦିନ ହବ ହେଇନି ପୁ
ଓ କାଁ ଭାଁ ହେଲାଣି ଆମେ ଦେଖୁଥିଲୁ ଯେ ଅନ୍ୟ ସାଇଡ ମାନେଙ୍କେରେ କିଛି କିଛି ଜାଗାରେ ଚାଷ ଆଗେଇ ଗଲାଣି କିଛି କିଛି ଜାଗାରେ ବିଲରେ ହଳ ବି ପଡିନି କୋଉ ଜାଗାରେ ମାଟି ଫାଟିକି ଆଁ
ଆଜ୍ଞା ଆଜ୍ଞା।
ଇଏ ଚାଷୀ କୂଳ ପାଇଁକା ବଡ ବିପଦର ସ ସମୟ ଭଳିଆ ଦେଖା ଯାଉଛି କାହାକୁ କଣ କରିବା କୋଉଁ ଲୋକ କେତେ ପ୍ରକାର ଯୋଜନା କଲେଣି ହଁ ତେ ଯଦି ବି ବର୍ଷା ନ ହୁଏ
ଦେଖନ୍ତୁ ବର୍ଷାକୁ ତ ଅନେଇଲେ ଅନେଇକି ବସିଲେ ଠିକ ହବନି ଆମକୁ ଦେଖିବାକୁ ପଡିବ କେମିତି କଣ ବ୍ୟବସ୍ଥା କରିକି ଦାନା କାମ ଆରମ୍ଭ କରିବାକୁ ପଡିବ ନହେ ହେଲେ ଅସୁବିଧା ହେବ ଆମକୁ ଭବିଷ୍ୟତ ପାଇଁ।
କି ସେଇଟା ନ ହେଇ ପାରେ ତଥାପି ଯାହା ବି ହେ